ହ୍ୟା
ହ୍ୟାଲୋ
କଣ କରଚୁ କିରେ?
ସ ସୋଇଛି
ଶୋଇଚୁ
ହଁ
ଓହୋ ଏଇଠେ ଗୋଟେ ସାପ ଟେ ବାହାରିିଚି ମ
ହ ମତେ ଏଇନା କହୁଥିଲ ମୁଁ ଯୋଉ ଭଳିଆ ବଡ ସାପ ଦେଖିଛି। ମୁଁ ଡ଼ିରିକି ଏକା ଥରେ ଧାଇଙ୍କି ପଳେଇଆଇଚି।
ଏକ କାଣ୍ଡ ନାଲିଆ ସାପଟା
ଓହୋ
ମୁଁ ସିଢି ଉପରେ ବଇଚି ସେ ସେଠି ସିଢି ଉପରେ ଅଛି ସେ
ଓହୋ ତମ ଘରେ କଣ ସାପ ପଶି ଯାଉଛି?
ଆରେ ନୂଅ ହରେ
ଆଉ ସେ ନୂଆ ଘରେ ବି କଣ ସାପ ବାହାରୁଛନ୍ତି?
ଏଇଟା କୁଆଡେ ଆସିଥିବ କଉୁଆଡେ ବାରିଆଡୁ
ଓହୋ ଆମ ଗାଁ ରେ ଜାଣିଚ ନା କାଲି କାଲି ଜଣେ ଆ ମାନେ ରୋଡ ଆକ୍ସିଡେଣ୍ଟ ରେ ସ୍ପଟ ତାଙ୍କର ସେ ମାନେ ସେଇଠି ମୃତ୍ୟୁବରଣ କରିଦେଲେ
ହୁଁ
ହଁ ଏ ଆମ ସା ଆମ ଗାଁ ପାଖରେ
ଓହୋ
ହଁ ମାନେ ସିଏ ସାଇକେଲ ରେ ଯାଉଥିଲା ହେଲା ସାଇକେଲରେ ଯାଉଥିଲେ ମଦ ପିଇବା ପାଇଁ ଯାଉଥିଲେ ଗୋଟେ କାର ଟେ ଆଣିକି ପିଟି ଦେଲା ସେଇଠି ସାଙ୍ଗେ ସାଙ୍ଗେ ମରିଗଲା ସେ ଲୋକଟା
ହୁଁ ଆମର ତ ଏଠି ମୋ ସାଙ୍ଗ ତା ବାପା କି ତା ଦାଦା ଆକ୍ସିଡେଣ୍ଟ ହେଇଛନ୍ତି ଯେ ବହୁତ ସିରିୟସ ପୁରା ଏଇନା ଆଉ
ଓହୋ କାଲି କାଲି ସାଙ୍ଗେ ସାଙ୍ଗେ ସେ ସେଇଠି ମରିଗଲା ସାଙ୍ଗେ ସାଙ୍ଗ
ହୁଁ ହୁଁ। ନିଶ୍ୱାସ ନେଇପାରନାହାଁନ୍ତି ମୋ ସାଙ୍ଗ ତା ବାବା।
ଓହୋ।
ପଞ୍ଜରା ହାଡ କଣ ଭାଙ୍ଗି ଯାଇଛି ବୋଲି ସେଠି। ଛାତି ବାତି ମାଡ ହେଇଛି ନିଶ୍ୱାସ ନେଇପାରୁ ନାହାନ୍ତି ତା ବାପାଙ୍କର ତ ଜଙ୍ଘ ହାଡ ଭାଙ୍ଗି ଯାଇଛି ଯେ ସେ ଚାଲି ପାରୁନାହାନ୍ତି ଆଉ କଣ କରିବା ଏଇନା ବର୍ଷେ ଦେଢ଼ ବର୍ଷ ଭଳିଆ ଲାଗିବ ଠିକ ହେବା ପାଇଁ।
ଓହୋ।
ଆଉ ଖାଇସାରିଲୁଣି?
ହୁଁ।
ହାଲୋ।
ହଁ।
ଖାଇ ସାରିଲୁଣି?
ବ୍ରଶ କରିକି ଶୋଇଛି ଯାଇଥିଲି ଦୋକାନ।
କଣ ଆଣିଲୁ?
କ୍ଷୀର କ୍ଷୀର ଆଣିବି ବୋଲି ଯାଇଥିଲି।
କ୍ଷୀର ଆଣିଛୁ।
ହଁ।
କ୍ଷୀର ମତେ କେମିତି କହିଲୁ ବାନ୍ତି ଲାଗେ ଖାଇବା ପାଇଁ। ଦହି ଖାଏ କ୍ଷୀର ଖାଏନି।
ଦହି ବି ପାଣି କରିକି ପିଇ ସାରିଲିଣି ମୋ ବାପା ଗଲେ ଯେ ସେ ପିକି ଗଲେ ମୁଁ ବି ପିଇ।
ଆରେ ତୁ ପଚାଶ କୁ କେଜି ହେବୁ ବୋଲି କହୁଥିଲୁ ହେଲୁଣି?
କଣ?
ପଚାଶ କେଜି ଭଳିଆ ହେଲୁଣି?
ହଁ।
ଟାସ୍କ ଟା କମ୍ପ୍ଲିଟ କରିସାରିଲୁଣି ତା ହେଲେ।
ହଁ।
ପଚାଶ ହେଇସାରିଲୁଣି ତୁ କଣ କହୁଛୁ ମ?
ସତରେ ଦେଖାଯାଉନି ସୀନା ପଚାଶ କେଜି ହେଲେ ଓଜନ ମୋର ପଚାଶ କରିଦେଇଛି ମୁଁ
ଇ ଭାଇ। ଡେଲି କ୍ଷୀର ଦହି ଖାଇ ଖାଇ।
ମାନେ କଣ କହିଲ ମାନେ ମୁ ଓଜନ ହେଲେ ବି ପଚାଶ କେଜି ଦେଖେଇବନି ହେଲା। କେତେ କେଜି ଦେଖିବ କହିଲ ଓଜନ ହେଲେ।
କେତେ
ଚାଳିଶ କେଜି ଭଳିଆ ଦେଖେଇବ ହେଲେ ମୁଁ ପଚାଶ କେଜି ଅଛି।
ହୁଁ। ଚାଳିଶ କେଜି ଦେଖେଇବ ତୁ ପଚାଶ ହେଲେ ଅଛୁ ଏ ଭାଇ
ସି ହଁ
ଆଉ ଆଜି ସ୍କୁଲ ଖୋଲିଛି ପୁରା ସିପୁନ ହେରିକାଙ୍କର।
ହୁଁ ମୁଁ ବି ଆଜି ସ୍କୁଲ ଯାଇନି କାଲିଠୁ ଯିବି।
ତୋ ଆଡ଼ମିସନ କେବେ କି?
ଆଡମିସନ୍ ଜୁଲ ଜୁଲାଇ ମାସରେ। ଆର ମାନେ ଫାର୍ଷ୍ଟ ଇୟର ଜୁଲାଇ ରେ କରିନଥିଲି କି।
ହୁଁ। ଭାଇ କହୁଥିଲା ସତର ତାରିଖରେ ବୋଲି
ଏଇ ସତରରେ?
କହିଲା। ହଁ କାଲୁ ଗଲାଣି କହୁଥିଲା ଏଇ ସତର ବୋଲି ଯେ ପଚାରିକି ବୁଝିବାକୁ ପଡ଼ିବ କୋଉ ସତର ମୁଁ ଜାଣିନି ଭାଇ କହୁଥିଲା ଏଇ ସ ତର କି କଣ ବୋଧେ କାଲିଠୁ ଗଲାଣି କାଲି କଥା ହଉଥିଲା। ପଚାରି କି ବୁଝିବାକୁ ପଡ଼ିବ ଆଉ କଲେଜରେ ଆଉ।
ମାନେ ତମ କଲେଜ ରୁ କଲ୍ କଲେଣି ସିଲେକ୍ସନ ତମର ଆସିଲାଣି?
କଲ୍ କରିନାହାନ୍ତି। ମୁଁ କଲ୍ କରି ପଚାରିଦେବି।
ଓହୋ ଆମର ସିଲେକ୍ସନ ଆସିନି ହେଲେ।
ଓହୋ।
ସେଇଆ ସେ
କଲ୍ କରିକି ପଚାରିଦେବା।
କମ୍ପ୍ୟୁଟର
କେବେ କଣ ହବ?
କାଜି ହଉ ହେଇଟା ମୁଁ ସଫା କରିଛି। ଏଇ ପ୍ୟାଣ୍ଟ ଆଉ ସେ ଆଲେଣାରେ ଯୋଉ ଆରପଟେ ନୂଆ ଡ୍ରେସ୍ ଟା ଅଛି ସେଟା ଓନିଟା ଆର ଘରେ ଅଛି। ସେଟା ସଫା କରିଚି।
ହୋଉ ସିପୁନ ଆଜି ଯିବ ନାଇଁ କି ବିଦ୍ୟାଳୟ?
ନାଇଁ ସେ ଚାଉଳ ପାଇଁ ଯାଇଛି।
ଯିବନି ଆଜି?
ନା।
ଫାଷ୍ଟେ ଦିନ କେହି ଯାଉ ନାହାନ୍ତି ନା?
ନା।
ପିତନ?
ପିତନ ଯିବ ବୋଲି ବାହାରିଛି।
ଯିବ ତାହେଲେ ଆଉ।
ହୁଁ। ମୋ ସାଙ୍ଗ ମାନେ ମୋ ଚୁଲବୁଲି ଫୋନ୍ କରିଥିଲା। ତା ସହିତ କଥା ହେବି ବୋଲି ଆଉ ଗୋଟେ ସାଙ୍ଗ କ ଏ ମେସେଜ ଗଲାଣି। ମୋର ଏଇନା ପ୍ରବଳ କାମ ଅଛି।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
ପଇସା ହାଃ ହମ୍ ମାଗେଙ୍ଗେ।
ଉଁ।
ମୋ ନିଜ ପଇସା ଆଉ ମୋ ନିଜ ପଇସାରେ ମତେ ଗୋଟେ ଫୋନ୍ ଟେ କିଣିବାର ଅଛି।
ଏ ଭାଇ।
ମୋ ମମି ମତେ ମୋବାଇଲ ଆଜି ପର୍ଯ୍ୟନ୍ତ ଦେଲେନି। ମତେ ସେ ପ୍ଲସ ଥ୍ରୀ ଫାଷ୍ଟ୍ ଇୟର ହବ।
ଆଇ ଫୋନ୍ ଟା କିଣିବୁ ଆଉ ଜଣା ଗଲାଣି ଆଉ।
ହୁଁ।
ଆଇ ଫୋନ୍ ନା ସାମସଙ୍ଗ ଅଲଟ୍ରା?
ହଁ।
ମୋତେ ତ ଅଲଟ୍ରା ଟା ଭଲ ଲଗୁଛି ସାମସଙ୍ଗ ର।
ମୋତେ ବି।
ଆଈ ଫୋନ୍ ଟା ତ ବାଗ ପଡ଼ୁନି।
ନା ମୁଁ ଭିବୋ ଆଣିବି ଭିିବୋ।
ନେରା ଏତେ ବାଟ ଗଲା ବେଳେ ଭୋହୁତୁ ଇଏ ନା ଭିବୋ ନହେଲେ ଆଇକ୍ୟୁ ଫାଇକ୍ୟୁ ଦେଖିକି।
ନା ଭିବୋ ର କ୍ୟାମେରା ଟା ମସ୍ତ ଅଛି ନା ସେଥିପାଇଁ ଭିବୋ ମୁଁ ଆଣିବି।
କ୍ୟାମେରାରେ ମତଲବ ତା ନା ହେରା କଣ ପାଇବୁ।
ଆଉ ମୁଁ ଆଉ ନହେଲେ କଣ ପାଇଁ ଫୋନ ଆଣିବି କି? ମୋର ଆଉ କଣ ଦରକାରେ।
ଖାଲି ଫଟ ରିଲସ ଏଇରାକ ଆଉ।
ରୀଲ୍ସ ରୀଲ୍ସ ନୁ ଖାଲି ଫଟ। ତମେ କଣ ଲିକୁନ ଭାଇ ମୋ ଷ୍ଟୋରି ଦେଖିକି ମତେ କମେଣ୍ଟ କରିଦଉଚ।
ମୁଁ କହିଲି ଏଟା କଣ ବାଇଆ ହେଇଗଲାଣି କି। ଇମିତିଆ କଣ ଦଉଚିକି। ମୁଁ ମୁଣ୍ଡ ଫୁଣ୍ଡ କାମ ଦଉନି ଆଉ ଏଟା।
ଆରେ ମୁଁ ଦେଇ ଦେଇଥିଲି ମୁଁ ଗୋଟେ ଦେଇ ଦେଇଥିଲି ଆଉ।
ଦେଇ ଦେଇଥିଲୁ ଆଉ।
ହଁ।
କହିଲି ବାଡା ବାଡି କଲେକି ଆଉ।
ହୁଁ ହୁଁ ହେଁ। କଣ ଖାଇଚ?
ଚାହା। ମୁଁ ଆମର ଇଆଡେ କଣ କହିଲୁ ଚାହା ପିଉନା ଆମେ ଖାଉଛୁ ଚାହାଉରା।
ଏହ ଭଲ।
ଏଇନେ ଯୋଉ ଭାତ ଖାଇବ।
ସଖାଳୁ? କାଲି ରା କାଲି ରାତିରେ କଣ ଖାଇଥିଲ?
କାଲି ରାତିରେ ଭାତ ଖାଇଥିଲୁ ଆଉ ସୋୟାବିନ୍ କାଳୁ ଝୋଳ କରାହେଇଥିଲା।
ଓହୋ ମୁଁ ବି ସେମ୍ ସେମ୍।
ସାକାହାରି ଲୋକ ପୁରା ଆଉ।
ହଁ ମୋ ମାମା କାଲି ଛତୁ ତରକାରୀ କରଥିଲେ। ସେମାନେ ଖାଇଲେ। ଆଉ ଆମେ ଆମର ସୋୟାବିନ ତରକାରୀ କରିକି ଖାଇଲୁ।
ତୁ ଆଉ ଜୀବନ ଭିତରେ କେବେ ଖାଇବୁନି ଆଇଁଷ?
ଖାଇବି।
ଇଏ ଭାଇ ଆଶାଟା ଅଛି ତାହେଲେ।
ମାନେ ଜାଣିନି ଖାଇବି କି ନାହିଁ।
ଜାଣିନୁ ଖାଆ ଖାଇବୁ ବୋଧେ ଆଉ।
ଇଚ୍ଛା ତ
କହ ନା ଯା ଏଠୁ।
ମୁଁ ଏବେ ଯିବି କ୍ଷୀର ପିଇବି। କାରଣ ମତେ ଶହେ କେଜି ହବାରେ ଅଛି ନା। ଗୋଟେ ବୋଟଲ ଦିନକୁ କ୍ଷୀର ପିଉଛି ଦହି ଖାଉଛି ପାଞ୍ଚ କେଜି।
ଭାଇ କୁଇନଟାଲ ହୋବୁ ବୋଧେ ଜଣା ପଇଲାଣି ଆଉ।
ହଁ ବା ଶହେ କେଜି ହବାର ଅଛି। ନହେଲେ ଲୋକ ମୋତେ ହାଲକାରେ ନେଇଯାଉଚନ୍ତି।
ତୋ ଷ୍ଟୋରି ଟା ଦେଖିକି ମତେ ବହୁତ ହସ ଲାଗୁଛି କେନ୍ତା।
କୋଉ ଷ୍ଟୋରି।
ଏଇ ଯୋଉରା ପକୋଉଚୁ।
ଏଇ ଯୋଉ ଭିଡିଓ ଉରା।
ହଁ ସବୁ ଯାହା ତ ଦଉଚୁ ମତେ ହସ ଲାଗୁଛି ଭିଡିଓ ଦେଖିଲେ
ତା କଣପେ ଦେଖୁଛ କି? ମୁଁ ତମକୁ ଦେଖିବା ପାଇଁ ଦେଇଥିଲିକି?
ତୁ କଣ ପାଇଁ ପକଉଚୁ କି?
ମୁଁ ପକେଇଥିଲି ଯିଏ ଦେଖେଇିବା କଥା ତାକୁ ତାଙ୍କ ପାଇଁ ପକେଇଥିଲି ତମ ପାଇଁ ପକେଇଥିଲିକି।
ଓହୋ ଯିଏ ଦେଖିବା କଥା ତା ପାଇଁ ପକଉଚୁ ଆଉ। ଆମେ ବାଇଆ ହେଇଗଲୁଣିରେ।
ବାଇଆ ମାନେ ମୋ ସାଙ୍ଗମାନେ ଦେଖିବେ ବୋଲି ତାଙ୍କୁ ଜଳେଇବା ପାଇଁ ପକେଇଥିଲି। ନାଁ କି ଆଉ କିଛି କରିବା ପାଇଁ।
ନାଁ ନାଁ।
ହ ଆଉ ଗୁଟେ ହେଲା ଆଉ ଗୁଟେ ଆଉ ଗୁଟେ।
ଆ ମୁଁ ଏ ନା ମୋର କିଛି ଅଲଗା କାମ ଅଛି।